ହ୍ୟାଲୋ।
ହ୍ୟାଲୋ।
ଆପଣଙ୍କୁ ମୋ କଥା ଶୁଭୁଛି?
ହଁ ହଁ କୁହନ୍ତୁ କଣ ପାଇଁ ଫୋନ କରି ଥିଲେ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ମୁଁ କଣ କହୁଥିଲି କି ଶୁଣନ୍ତୁ। ମୁଁ ଫେରିବାକୁ ମୋର ଆଉ ଘଣ୍ଟେ ଖଣ୍ଡ ଡେରି ହବ। ତେଣୁ ତମେ କଣ କରିଥିବ ନା ଆଉ ଭାତ ତ କହ ମୁଁ ଖାଇ ଦେଇକି ଯ ତ ଯିବି ଆଉ ଗୋଟେ କାମ କରି ଚେ ଚିନି ପରଟା ତିନି ଚାରି ଖଣ୍ଡ କରିଦେଇଥିବେ। ଆଉ ତରକାରୀ କଣ ତରକାରୀ ଯେ ଝୋଳ ଫଳ ଦବନି କାଳେ ଢାଳି ଫାଳି ହେଇଯିବ। ତେଣୁ ତରକାରୀ ଟିକେ କଣ ଦେଇଦେବେ ଆଉ ମୁଁ ନେଇକି ପଳେଇବି କାରଣ ଏଠୁ ଖାଇକି ଗଲା ପରେ ଯାହାହେଲେ ଚାରଟା ପାଞ୍ଚଟା ବେଳୁ ଟିକେ ଭୋକ ଲାଗିବ। ତେଣୁ ସେଇ ଚିନି ପରଟା ଦି ଚାରି ଖଣ୍ଡ କରିଦେଇଥିବେ ଆଉ ତରକାରି ଟା କଣ ଦେଇଦେଇଥା ମୁଁ ନେଇକି ଖାଇ ପିବି ବୁଝିଲେ କି।
ଆଜ୍ଞା ଠିକ ଅଛି। ଆଉ ଆଉ କେତେବେଳେ ଯିବେ?
ମୁଁ ଏଠୁ ବାହାରି ଯିବି ଗୋଟେ। ଗୋଟାଏ ପନ୍ଦରରେ ମୁଁ ବାହାରିକି ଯିବି ଆଉ।
ହଁ ହୋଉ ମୁଁ ରେଡି କରିଦେଇଥିବି ତା ଆଗରୁ ଆଉ।
କଣ ରୋଷେଇ କରିଚନ୍ତି କଣ ରୋଷେଇ କରିଚନ୍ତି?
କରିଚି ପୋଟଳ ଆଳୁ ତରକାରୀ କରିଚି ଭାତ କରିଚି। ଆଉ ପାଣି ଟିକେ ଅସୁବିଧା ବୋଲି ଆଉ କିଛି କରିଲି ନାହିଁ। ପାଣି ଟିକେ ଦ କାର ଆଉ କରିଥାନ୍ତି ଟିକେ କଲରା ବାଇଗଣ ଭାଜିଥାନ୍ତି ଆଉ କରିବିନି। କଦଳି ଭାଜିଥିଲି ସକାଳେ ସେଇଆକୁ ଜଳିଖିଆ ପିଠା ତ ସବୁ ଖାଇ ଦେଇଚନ୍ତି ଆଉ ଟିକେ ଅଛି ହେଇଯିବ। ଆଉ କରିଥାନ୍ତି କଲରା ଅଛି ପାଚିଯାଉଚି କରିଥାନ୍ତି ଯେ ବହେ ପାଣି ଆମର ଅସୁବିଧା ମଟର ଟିକେ ଖରାପ ହେଇଯାଇଚି ମୁଁ ଆଉ ସେଇଥିପାଇଁ ଆଉ ଇଛା ହେଇନି କରିବାକୁ ମଜା ଧୁଆ କରିବାକୁ ପାଣି ଦରକାର। ଆଉ ସାଇଟ୍ ଘରୁ ପାଇପ୍ ପକେଇକି ଆଣୁଚୁ ଦି ଦିନ ହେଲା ଚଳୁଚୁ ତାଙ୍କର କଣ ଗୋଟେ ଖରାପ ଭାଗିବ କଣ କରିବେ ସେ ପାଇଁ ବେଶୀ ପାଣି ଖର୍ଚ୍ଚ କରୁନୁ ପୁଣି ଏବେ ଯେ ଆଣିବେ। ଏଇନା ଅସୁବିଧାର ଅଛୁ ଆଉ।
ନା ଯେ ପାଣି ଖରା ଏବେ ଆପଣ ଚୁପଚାପ ଯିବେ ପାଇପ୍ ଲଗେଇଦେବେ ପାଣି ନେଇ ଆସିବେ ଦଶ ମିିନିଟ ପାଣି ଆଣିଲେ ଆପଣ ରଖିପାରିବେନି ଘରେ ପାଣି। ଆଉ ଚୁପକିନି ଯିବେ ନେଇ ଆସିବେ ପ୍ରଥମେ କଣ କରିବେ ଆ ଇଏ ଆପଣ ସେ ପାଇପ୍ ମୁହଁଟାକୁ ଆଣିକି ଲା ଗୋଟେ ବାଲ୍ଟି ନେଇ ଆସିଥିବେ ବାଲ୍ଟିରେ ରଖିଦେଇଥିବେ ପାଖରେ ବାହାରେ ଲାଟିନ୍ ଦୁଆର ମୁଁହ ବାହାରେ ତା ଆଗେ କଣ କରିବେ ଯେତେବେଳେ ପାଣି ଆସିବ ଆଗେ ଲାଟିନରେ ଆପଣ ଟିକେ ପରିଷ୍କାର କରିଦେବେ ଆଗ ଲାଟିନରେ ବାଲ୍ଟିଏ ପାଣିରେ ର ରଖିଦେବେ। ତାପରେ କଣ କରିବେ ଆଉ ସେଇ ଯୋଉ ବାହାରେ ଯୋଉ ବାଲତୀ ରଖିଥିବେ ସେଇଥିରେ ପାଇପଟା ରଖିକି ଦୌଡି ଦୌଡିକା ଟିକେ ଜଲଦି ପଳେଇବେ ବାଥରୁମକୁୁ ସେଠି ଯାଇଁ ଯେ ଆପଣଙ୍କ ଯାହା ପାଣି ରଖିବା କଥା ସବୁ ବାଲ୍ଟିରେ ପରିଷ୍କାର କରି ରଖିଦେବେ ଆଉ ସେ ବାଥରୁମ ଟିକୁ ମଧ୍ୟ ସବୁ ଟିକେ ପରିଷ୍କାର କରିଦେବେ କାରଣ ପିଲାମାନେ ଗାଧୋଉଛନ୍ତି ପରିସ୍ରା କରୁଛନ୍ତି। ତେଣୁ ଗ୍ୟାସ ହବ କି ହବ ଇନଫେକ୍ସନ ହବ ତେଣୁ ତାକୁ ଟିକେ ଭଲ କିନା ସଫା କରିଦେବେ। ତାର ଆପଣଙ୍କର ରୋଷେଇ ଘରେ ଯଦି ପାଣିଆ ରଖିବାର ଅଛି ହାଣ୍ଡି, ଡେକଚି, ତାଟିଆ, ଫାଟିଆରେ ତେଣୁ ଆପଣ ବି ଟିକେ ପାଣି ରଖିଦେବେ। ଆଉ ପରିଷ୍କାର କରିବା ଯଦି ଫରକ ଥିବ ପାଣି ପକେଇ ଟିକେ ଆପଣ ସଫା କରିଦେବେ। କାରଣ ଅ ଆପଣଙ୍କର ଦି ଦିନି ଯୋଉ ଆମର ଦି ଦିନ ହେଲା ଯୋଉ ପ୍ରୋବ୍ଲେମ ହୋଉଚି ତେଣୁ ସେ ବାବଦରେ ମୁଁ ସେଇଆ କହୁଥିଲି କି ପାଣି ଯେତେବେଳେ ଆସୁଚି ଦଶ ମିନିଟ୍ ପାଣି ଆଇଲେ ଆଜ୍ଞା ଆପଣ ରଖିପାରିବେନି। ତେଣୁ ପାଇପ୍ ଟା ଯେତେଳେ ପାଇପ୍ ଟା ପକେଇବେ ଆଜ୍ଞା ସିଧା କରିଦେବେ ପାଇପଟା ଖୋଲିବେ ସିଧା ନଥି ଯେତେବେଳେ ମୋଡି ହେଇଯାଇଥିବା ପାଣିଟା ପାସ୍ କରିପାରିବନି ସେପଟେ ପାଣିଟା କଣ ପ୍ରେସର ହେଇକି ଉପରକୁ ଛାଟିବ। ତେଣୁ ଆପଣ ଏଠି ପାଇପ୍ ଟା ପୁରା କ୍ଲିୟର ଭାବରେ ପକେଇ ଦେଇଥିବେ ତାପରେ ପାଣି ଟ୍ୟାପ ଖୋଲିଲେ ସୁରୁଖୁରୁରେ ପାଣିଟା ଆସିବ। ପ୍ରଥମେ ଲାଟିନରେ ଆଗେ ସେ ଗୋଟେ ବାଲ୍ଟି ନେଇ ଆସିକି ରଖିଥିବେ ବାହାରେ ଆଗେ ଲାଟିନରେ ଆଗେ କଣ ଫିଲଅପ କରିଦେବେ ପରିଷ୍କାର କରିଦେବେ ତାପରେ ବାଥରୁମ ନେଇ ପରିସ୍କାର କରିବା ଆଉ ସବୁ ବାଲତୀରେ ପାଣିଗୁଡା ରଖିଦେବି ବୁଝିଲେ କି ଆଜ୍ଞା?
ହଁ ହଁ ବୁଝିଲି ଆଉ ଆଉ ବର୍ଷା ତ ହୋଉଛି ଆପଣ ଯିବେ କେମିତି?
ମୁଁ ରେନକୋଟ ପିନ୍ଧି ପଳେଇବି ଆଜି ତ ଗାଡି ନେଇକି ଯିବାର ମୋର ଅଛି। ଆଉ ଟାଉନ ବସରେ ଯାଇଥିଲେ ଛତ ତା ବି ଧରିକି ପଳେଇଥାନ୍ତି କିନ୍ତୁ ରେନକୋଟ ପିନ୍ଧିଦେଇ ଯଦି ବର୍ଷା ହୋଉଥିବ ଏ ରେନକୋଟ ପିନ୍ଧିକି ପଳେଇବି ସେତେବେଳେ ଆଉ।
ଓହୋ ହୋଉ ଠିକ ଅଛି। ଖାଇଆକୁ ମୁଁ କରିଦେବି ଆଉ ଆଉ ପଖାଳ ଖାଇକି ଯିବେ ନା ଗରମ ଖାଇକି ଯିବେ?
ପଖାଳ ଖାଇଲେ ଚଳିବ ଗରମ ଖାଇଲେ ଚଳିବ ଯେହେତୁ ଥଣ୍ଡା ଦିନ ତେଣୁ ପଖାଳ ବି କିଛି ଅସୁବିଧା ନାହିଁ ଆଉ ପଖାଳ ତା କଣ ବାସି ପଖାଳ ରଖ ସଜ ପଖାଳରେ ରଖଥିବ ନା?
ଓ ହଉ ଠିକ ଅଛି। ଆ ଟିକ ଯିବା ଆଉ ବର୍ଷା ଜୋର ଜୋର କଣ ହେଲାଣି କମିବ କଣ? ଆସ୍ତେ ଆସ୍ତେ ଜୋର ଜୋର ହଉଛି।
ଆପଣ ସେ ଘର ମାଲିକ ପାଖକୁ ଟିକେ ଫୋନ କରି କହିବେ ନା ନା ଆପଣ ତଳ ଘରକୁ କୁହନ୍ତୁ ସେ ଘର ମାଲିକ ଟିକେ ଫୋନ କରି କହିବେ। ଯେ ମଟର ଟା ବାଗେଇବା କଥା ସେ ତ କୋହୁଥିଲେ କାଲି କିଣିକି ଆଣିକି ଆଜି ସିବେନି ଆଜି କଣ କିଣିକି ଆଣିକି ଲଗେଇବେ। ତେଣୁ ଆଜି କହିବେ ବର୍ଷା ଦିନ ହଉଛି ୟା ଦ୍ଵାରା ଗୋଟେ ଲୋକ କେମିତି ଚଳୁଚି ସେଇଟା ଚିନ୍ତା କରିବା ଦରକାର। ତେଣୁ ସେ ଜାଣିପାରୁନଥିବ କାରଣ ତାଙ୍କୁ ପଇସା ଖର୍ଚ୍ଚ କରିବାକୁ ପଡିବ ନା। ତେଣୁ ସିଏ ଟିକେ ଇଏ ହଉଥିବେ ତେଣୁ ଆପଣ ଟିକେ ତଳ ଘରୁ କୁହନ୍ତୁ ସେ ଟିକେ ଫୋନ୍ ଫନ୍ କରିକି ଯେ ତାଙ୍କ ତଳ ଘର ସହିତ ତାଙ୍କର ଟିକେ ସମ୍ପର୍କ ଭଲ। କହିଲେ ଟିକେ ଶୀଘ୍ର କେମିତି ହବ ଆଉ କାହିଁକି ନା କାଲି ଆପଣଙ୍କର ଖରାପ ହେଲା। ପୁଣି ଆଜି ଦି ଦିନ ହେଇଗଲାଣି। ତେଣୁ ପାଣି ତା ପାଇଁ ଅନ୍ୟ ଘରୁ ଆଣିବେ ଯେ କିଛି ନାହିଁ ତାଙ୍କର ବୋରିଂ ପାଣି। ଅସୁବିଧା କିଛି ନାହିଁ ତଥାପି ଯାହା ବିି ହେଲେ ସେ ଟିକେ ମନ କଷ୍ଟ କରୁଥିବେ। ଆଉ ସବୁ ନ ଦେଖିଲେ ବି ଖରା ହବ କାରଣ ତାଙ୍କ ଯୋଉ ଗ୍ୟାରେଜ ଘର ଟା। ଆପଣଙ୍କ ସେ ପାଣି ପଡିଲା ବଳୁ ଯାହା ବି ହେବେ ପାଣି ତାଙ୍କ ଘର ଭ ରେ ଟିକେ ପଡୁଛି। ଖାଲି ଓଦା ହୋଉଚି କାରଣ ବର୍ଷା ଦିନେ ଏ ଶୁଖିଲା ରହିଲେ ଘରଟା ଭଲ ଲାଗିବ। କା ତାଙ୍କର ଗାଡି ଫାଡି କାଢୁଛନ୍ତି ଗୋଡ ଫଡ ଖସିବ ଜୋତା ଫୋତା ପିନ୍ଧୁଛନ୍ତି। ତେଣୁ ସେଇଥିପାଇଁ ମୁଁ କହୁଥିଲି ଆପଣ ଟିକେ ତଳ ଘରକୁ କୁହନ୍ତୁ ସେ ଫୋନ କରିବେ ଆ ନହଲେ ନିଜେ ଟିକେ ଫୋନ କରିକି କୁହନ୍ତୁ।
ତଳ ଘର ସବୁ ପଳେଇଲିଣି ଜେଝେ ବାଦ ଜେଯାହା ଚାକିରି କରି କି ସବୁ ପଳେଇଲେଣି କେହି ନାହାନ୍ତି। କାହାକୁ କହିବି ଆଉ ମୋ ପାଖରେ ବି ଫୋନ ନାଇଁ। ଆଉ ମୁଁ କହିପାରିବିନି ଯାହା କରୁଛନ୍ତି କରନ୍ତୁ। ଏ ଶୁଣୁନାହାନ୍ତି କଣ ତାଙ୍କୁ ଦେଖ ହାଉନି ନା ମୁଁ କହିବି ମୋ ମୋର ତ ଫୋନ ନାହିଁ ମୁଁ କହିବି କାହାକୁ? ତ ତାହାକୁ କହିପାରିବନି ସେ ଯାହା କରୁଥାନ୍ତୁ।
ହଉ ତମେ ଟିକେ ତାହଲେ ପାଣି ନେଇ ଆସିିକ ରଖିଦବ। ଆଉ ଆଉ ତମକୁ ସୁବିଧା ହବ ଠିକ୍ ଆଉ।
ର କେ ଶୁନାହାନ୍ତି ଦେଖି ଦେଖି ଯେଝା ଯାହା ବାଟେ ପଳଉଛନ୍ତି। ମୋର ତ ଫୋନ୍ ନାହିଁ ମୁଁ କରିବି କଣ।
ତମ ପିଲାମାନେ ତ ସକାଳେ ମୁଁ ଦେଖିଲେ ପାଣି ଫାଣି ରଖିବା ପାଇପ୍ ପକେଇ ଦବା ପାଇପ୍ ହଜାର ଟଙ୍କା କରୁଥିଲେ।
ହଁ ସବୁ ଆମ ପିଲାମାନେ। କରିଦେବି ମୁଁ ଖାଲି ଧୁଲି ନଗର ଦେଇକି ତା ବାପା ଧୋଲି ନଗର ଦେଇକି ମୁଁ ଖାଲି ଧୁଲୁଛି। ସବୁ କରିକି ରଖିଦଉଛନ୍ତି।
ନା ମୁଁ ସେ କଥା କହୁନି ଯେ ମୁ ତ ଦେଖିଛି ଆପଣ ପିଲାମାନେ। ବାଲ୍ତିରେ ପାଣି ଭରୁଥିଲେ ଆଉ ପାଇପ୍ କି ସଜାଡୁଥିଲେ। ସେଠି ଯାଇ ପାଇପ୍ ଲଗେଇ ଟ୍ୟାପ୍ ଖୋଲିଲେ ଆଉ ଆପଣଙ୍କର ପୁଅଠ ତ ବଡ ସୁବିଧା ବା ଯେ ମୁଁ ଦେଖିଲି। ସକାଳୁ ଉଠିଲା ଲାଟିନ ଗଲା ଗାଧେଲା ପାଧେଇଲା ବାହାରିଲା ବୋତଲ। ପାଣି ନେଇ ବାହାରିଗଲା ସିଏ ତ ତାକୁ କହିଲେ ଯାହା ତଳକୁ ଯାଏ ସେଏ ତ ଗଲାନି ଆହୁରି ଆପଣଙ୍କ ଝିଅ ମାନେ ଭଲ ଆପଣ କଣ ଏମିତି କହୁଛନ୍ତି ଝିଅ ମାନଙ୍କୁ।
ସବୁ ଭଲ ସବୁ ଆପଣ ଝିଅ ପୁଅ ସବୁ। ହାତ ଗୋଡ ଜଳଛି ନାଇ ସବୁ କହିବ ଭଲ ହାତ ଗୋଡ ପଡିିବନି ସବୁ କହିବ ଖରାପ। ଏତେ ଭଲନି ଦୁନିଆ ଆଉ
ନାଇଁ ନାଇଁ ଆପଣ ଏଇ ଘର କାମ ଛଡା ଆଉ କଣ ବାହାରେ କିଛି କରୁଛନ୍ତି? ସେମାନେ ସବୁ ବାହାର କାମ କରିବେ ପିଲାମାନେ ପଢିବେ। ପିଲାମାନେ ତାଙ୍କ ଲାଇବ୍ରେରୀ ଯିବେ ତାଙ୍କ କାମ କରିବେ। ତେଣୁ ତମକୁ ତଥାପି ତ ଶହେରେ ଦଶ ପରସେଣ୍ଟ ସାହାଯ୍ୟ କରୁଛନ୍ତି। ସେତିକି ତ ଧନ୍ୟବାଦ ଦବା କଥା ଆପଣ। କାରଣ ଆପଣଙ୍କ ଡ୍ୟୁଟି ଟା ଆପଣ କରିବେ।
ଖା ଖାଇ ବେଲା କଂସା ମଜିଦେଇ ପଳାଉଛନ୍ତି ଆଉ ସବୁ କାମ କରୁଛନ୍ତି। ମନା କରୁଚି ନା କରୁନାହାନ୍ତି ବୋଲି ସବୁ କାମ କରୁଛନ୍ତି।
ଆପଣ ଟିକେ ପିଲାକୁ ଶିଖେଇବେ ନା ଆଉ। ଆପଣ ପିଲା କୁ ଟିକେ ଶିଖେଇବେ ନା ଆଉ ସବୁ ପିଲାମାନେ ତମେ ଟିକେ ଏଇଟା କର ଥାର ଟା ଧୋଇ ଦଉ ଇଏ କର ଆପଣ ଟିକେ ଗେହ୍ଲେଇ କହୁନାହାନ୍ତି। ଆପଣ ରାଗିକି କହୁଛନ୍ତି ପିଲାଙ୍କୁ।
ନାଇଁ ପିଠା କରୁଦେ ମୁଁ ଖାଇବି। ହଉ ଆଉ ଆଃ ଆଉ ଜଣେ ମାଗିଲାଣି ପିଠା କରିକି ଦେ। ଖାଇବି ମୁଁ କହିନି ରହିଥା କଥା ଟିକେ ହେଇସାରେ ଦେବି। ଏଇ ଭଳିଆ ସବୁ ଆଉ ଟାଇମ୍ ଦେବେ ଖାଇବା କରିକି ରଖିନେ ପିଠା ଖାଇବେନି ଗରମ ଗରମ ଖାଇ ଆଉ ଦଶ ଥର କ ଦଶ ଜଣଙ୍କ ପାଇଁ ଦଶ ଥର କରିବୁ ଆଉ ବର୍ଷା ତ ଯାହା କରୁଚି ଜାମା ପେଣ୍ଟ ସବୁ ପଡି଼ଚି ପାଣି ନାଇଁ ଏଇ ଭ ଅସୁବିଧା ଆଉ। ମୁଁ ହେଲେ କରୁଚି ଆଉ କଁ କରିବୁ ଆଉ ଖାଉଟିଆ ର ଥଳେ ଏଇ ଭଳିଆ ଗରମ କେନେ କରିବ? ହଁ।
ତମେ ଭାବୁଚ କି ତମେ ଏକା ସମୟରେ ଉଁ କାମ କରିଦେଲେ ହବ? ଆଉ ସ ସମତେ କଣ ଏକା ସାଙ୍ଗରେ ଖାଇପାରିବେ ତେଣୁ ସେ ରାତିଟାରେ ଏକା ସାଙ୍ଗରେ ଖାଇପାରିବ ନହେଲେ
ଉଁ ହାଲୋ।
ହଁ ହାଲୋ।
ହଉ। କଣ କହିବି ଆଉ ଗାଁ ବୁଲି ଟିକେ ଯାଇଥାନ୍ତି ବର୍ଷା ହଉଚି। ଆଉ ସେଇ ଟେନସନ୍ ରହିଚି ଟିକେ ଗାଁକୁ ଯାଇପାରୁନେଇ। ଆଉ ବର୍ଷା ଛାଡ଼ିଲେ କଁ କରିବା ଆମ ଗାଁରେ ରଥଯା ତ୍ରା ବଢ଼ିଆ ହୁଏ ଯିମି ଏଥର ଦେଖିକି ଆସିବି ଆଉ ଭାରଚି ଦେଖିଲାଉ ବର୍ଷା ଆମ ଗାଁରେ ରଥ ଭଉତ ବଢ଼ିଆ ହୁଏ। ଆମ ଗାଁକୁ ଗୋଟେ କିଲୋମିଟର୍ ହବ ଆଉ। ଯିବି ଦେଖିକି ଆସିବା। ଆପଣ ଯିବେ କି?
ମୁଁ ଭାବୁଚି ଯିବି ବୋଲି।
ଯିବେ ଯିଦି ମତେ କହିବେ ମୁଁ ଯିବା କୋଉ ଦିନେ ମୁଁ କହିବି। ଆଉ ବର୍ଷା ଦିନ ତ ରଥ ଦିନ ତ ତ ବର୍ଷା ହୁଏ। ଆଉ କଁ କରିବୁ କେଇଜାଣି ରଥକୁ? ଜାଣି ହୋଉନି ଆଉ କଣ କରିବା ଏଇ ତ ବର୍ଷା ତିନି ଦିନ ହେଲା ଲାଗିକି ରହିଲାଣି। ଆଉ କେତେ ଦିନ ଲାଗିବ କେଜାଣି? ଏଇ କ୍ଷଣି ପୁରୀର ଲୋକ ନଥିବେ ଜଗନ୍ନାଥ ତ ନାହାନ୍ତି ଆଉ ଲୋକ ହଁ ଯିବେ କାହିଁକି ଦେଖିବାକୁ କେହି ଯାଉନଥିବେ ବୋଧେ? ଆ ହୁଁ।
ସେଇଆ ହେଇଥିବ କାଣ
ତ ଜଗନ୍ନାଥଙ୍କୁ ଦେଖିଆକୁ ଯାଆନ୍ତି ଜଗନ୍ନାଥ ତ ଏବେ ନାହାନ୍ତି। ମାଉସୀ ଘରେ ଅଛନ୍ତି। ଅଣସର ଘରେ ଅଛନ୍ତି ଆଉ ଆଉ ତାପରେ ମାଉସୀ ହଁ ରହିବେ। ଆଉ ଏଇଥିରେ ରଥ ଦେଖିବାକୁ ଯାଉନଥିବେ କି ବଡ଼ ଦାଣ୍ଡ ଭିଡ଼ ହଉନ
ହଉ ହଉ ମୁଁ ରଖ୍ ରଖୁଚି ପରେ କଥା ହବା।
ହଁ ହଉ ରଖନ୍ତୁ।